କୋଉଠି କି?
ହଁ ଗାଁରେ ଅଛି ଆଉ ତୁ କୋଉଠାରେ?
ମୁଁ ବି ଆସିଛି ଗାଁକୁୁ ଏ ଖରା ଛୁଟିରେ ଦି ମାସେ ରହିବି।
ଆଛା ହ।
ଆଉ ଗାଁ ଖବର କଣ?
ଆମ ଆଲଟ ଏ ଚାଲିଛି ଖେଳ ହଉଛି। ଆଁ ଆମର କ୍ରିକେଟ ଖେଳ ଏବେ ଖେଳୁଛନ୍ତି ପିଲାମାନେ?
ହୁଁ।
ଓ ଆମ୍ ଖେଳୁଛି ବୋଲିକି କ୍ରିକେଟ ଛୁଟିଆ ବେଶୀ ବଡ ବାଉଣ୍ଡରି ନୁହଁ।
ହୁଁ।
ଛୁଟିଆ ବାଉଣ୍ଡରି କରିଦେଇକି ଖେଳୁଛେ ଆଉ ଏ ଛୁଆଟା ଜୀବନରେ ବୋଧେ ଛୋଟିଆ ବାଉଣ୍ଡରି କରିଛୁ ବେ? ମୁଁ ସବୁ ବହେ ବାଟ ଗଲି ଯେ ସେଠୁ ଏବେ ବଡ ବ ବାଉ ବାଉଣ୍ଡରୀ କରିଦେଇଛ।
ନେଟ ଫେଟ ଲଗେଇଲେଣି ମାଷ୍ଟର
ହ ନାହିଁ ନେଟ୍ ଲଗେଇବୁ ନାଇଁ ହଁ ଲଗେଇବୁ। ହାର୍ଟିଗାଡ୍ ଗୋଟେ ଜାଗାରେ ଖେଳୁଛୁ ସିକ୍ଟିଗାଡ୍ ଗୋଟେ ଜାଗାରେ ଖେଳୁଛୁ ଆଉ
ହୁଁ ହୁଁ ଆଉ ଏଇ ଭିତରେ ମ୍ୟାଚ ମ୍ୟାଚ ଖେଳି ଯାଇନ?
ହଁ ହଁ ଏଥର ଯାଇଥିଲୁ ଦିଟା ଯେ ପିଲା ହେଲେନି ଯେ ଏଥର ହାରିଗଲୁ। ପିଲା ଗୋଟେ ପିଲା ନଥିଲା ହାଡ ନଥିଲା।
ଓହୋ।
ପିଲା ନଥିଲେ ଯେ ଏଇ ଥର ହାରିଗଲୁ ପା ଭଲ ପିଲା ନଥିଲେ ଆଣ୍ଡୁ ଗାଣ୍ଡୁରାକୁ ନେଇଥିଲୁ।
ହୁଁ ହୁଁ।
ଏରା ଖେଳି କା ଫିଲ୍ଡିଂ ମିସ୍ କଲେ ମାନେ ଆମର କଣ କହିଲୁ ବୁଲର ଆଉ ନାହାନ୍ତି ହେଲା। ଭଲ ଫାଷ୍ଟ ସିଏ ଗୋଟେ ସିଏ ଗୋଟେ ହଁ ମୁଁ ଗୋଟେ ଏନତି ଦି ତିନି ଜଣ ଅଛୁ। ଏତିକି ଯାହା ବୁଲର ଆଉ ବୋଲର ନାହାନ୍ତି ଯେ ହାରିଗଲୁ ଆଉ
ଆମ ଗାଁରେ ହେନ୍ତି ମୁଁ ଯୋଉ ଟିୟୂସନଟାରେ ପଢ଼ୁଥିଲି ହେଠିକି ଯାଇଥିଲି ଯେ ମୁଁ ଏଠେ ଥିଲି। ସେମାନେ ଖେଳୁଥିଲେ ଯୋଉ ବଡ ପିଲା ଯୋଉଟା କରିଥିଲେ ଆମ ଗାଁରେ ନାଇଟ ଟୁର୍ଣ୍ଣାମେଣ୍ଟ ପୁରା ବାହାରୁ ବଡ ବଡ ପିଲା ଆଇଥିଲେ। ସେମାନେ କଣ କରିଛନ୍ତି? ମାନେ କଲ ଆଇଲା ଫିଟିଙ୍ଗରେ ବାରଟା ଫିଟିଂ ସାରିଛନ୍ତି। ଗୋଟେ ପିଲା ପାଖକୁ ଫିଲ୍ଡିଙ୍ଗ ଆଇଲା ଯେ ସେ କଣ କର ଚି କି ଏମାନେ ତାଗୋଟେ ତମ ମାନେ ଗୋଟେ ପିଲାଟେ ପାଖକୁ ଫିଲ୍ଡିଂ ହେଲା ଆଉ ଗୋଟେ ପିଲା ତ ଆଗରେ ଯାଇକି ଧରି କି ହାତ ଉଠେଇ ଦେଇଛି ଆଉ ସିଏ ନିଜେ ଧରି ପାରିଲାନି ଯାଇକି ହାତ ବଢେଇ ଦେଇଚି। ଧରି ପାରିଲାନି କି ତା ପଛ ପିଲା ଧରି ପାରିଲାନି ଚାରି ହେଲେ ମିସ ଫିଲିଙ୍ଗ କଲେ ହାରିଲେ।
ଓ ହ ଏତି କଲେ ଭାବିବତ ଆଉ ଆମେ ବଞ୍ଚିବୁ ଯେ ଏଥର। ଛା କ ଗୋଟେ ବିଡାନାସୀ କଲେଜରେ ଦ୍ୱିତୀୟଟା ଅଛି। ଭାଇ ଚାରି ଓଭାରକୁ ବାଇଶି ରନ ଖଣ୍ଡେ ହେଇଥିଲା।
ହୁଁ।
ଆଠ ଓଭର ଖେଳ ଆଉ ଚାରି ଓଭର ଆଉ ଚାରି ଓଭର ବୋଲର ନାହାଁନ୍ତି ପକେଇଆକୁ ଆଉ ଵଲ ବଲ। ହଁ ହାଠୁ ବାଡେଇଦଲେବା ବଲ ପକେଇବା କେହି ନାହାନ୍ତି ଆଉ କଣ କରିବୁ ମୁଁ ଟେ ଉଭର ପକେଇଲି ଯେ ମୋ ଉଭରରେ ଦିଟା ଚାରଜ କ୍ୟଚ ଛାଡ଼ି ଦେଲି।
ଉ ହୁଁ।
ମୁଁଆ ଫାଷ୍ଟ ମତେ ଫାଷ୍ଟ ଲପକେଇଲି ସିଙ୍ଗିଲ ହେଇଗଲା ମାନେ ଫିଲ୍ଡିଙ୍ଗ ମିସ୍ କରଦେଲା ସ୍ଲିପ ଫିଲ୍ଡରଟା ମାନେ ବ୍ୟାଟ କଟ୍ ବ୍ୟାଟ କଟ ହେଇକି ସ୍ଲିପ ଆଡେ ଗଲାଯେ ବଲଟା ଡେଇ ପଇଲା ଗୋଟେ ଜାଗାରେ ସେ ଛାଡ଼ିଦେଲା ଯେ ହେଟୁ ଶିଙ୍ଗିଲ୍ ହେଇଗଲା। ତାର ଗୋଟେ ବଲ ତାପରେ ଆଉ ଗୋଟେ ବଲ ପକେଇଲି ଉପରେ ଗଲା ଫି ଫିଲ୍ଡର ହେଟି ନଥିଲେ କେହି କ୍ୟାଚ ହେଇଥାନ୍ତା ଧରି ପାରଲାନି ହେଟା ମାନେ ହାତ ପକେଇଲା ଯେ ଗୋ ଟେ ହାତରେ ବାାଜିଲା ଆଉ ହେଠୁ ଚାରି ହେଇଗଲା ହେଲଟା ଆଉ ଗୋଟେ ପକେଇଲି ଛଗା ବାଡେଦେଲା ଆଉ ଗୋଟେ ପକେଇଲି ଯେ ଏ କାଳୁ କଣ କରିଛି କିପର ଠିଆ ହେଇଥିଲା ହେଲା ସେ ବଲ୍ ଟା ଧରିବ କଣ ଏମିତି ଠିଆ ହେଇଚି ବଲଟା ଏମିତି ବଲଟା ଡଟ ହେଇଗଲା ବାଡେଇ ପାଇଲାନି ସେ ବଲଟା ଆଇିଲା ସେମତି ଠିଆ ହେଇ ଖୁର ଟ ହେଇକି ରହିଁଯିବ ବଲଟା ତା ସାଇଡ ରେ ପଳେଇଲା ଚାରି। ବାଇ ଚାରି ହେଇଗଲା ମୋ ମୁଣ୍ଡ ହିଟ୍ ଆଡେ ଛକାଟେ ବାଡି ସାଇଲାଣି ମତେ ଫିଲ୍ଡିଙ୍ଗ ଛାଡ଼ଲଣି ସିଏ ଆହୁରି ଖୁଣ୍ଟ ହେଇକି ଠିଆ ହେଇ ଡଟ୍ ତ କଲି ଯୋଉ ବଲଟା ସେ ସେଇଟା ଚାରି କରିକି ବଇଲା ରା ଆଉ ଗୋଟେ ବଲ ପକେଇଲି ହାତକୁ କ୍ୟାଚ ଯାଉଥିଲା
ହଁ।
ତଟା ଗଢେଇଲେ କ୍ୟାଚ ସେ କ୍ୟାଚ ଟା ଧରି ପାଇଲାନି ପଥ ହେଟା ଚାରି ହେଇଯାଆନ୍ତା କି? ଟାର ପ୍ଲେ ଭିତରେ ଥେଲା ହାତ ଟା ବଢେଇଲା ଯେ କ୍ୟ ଆଙ୍ଗୁଠିରେ ବାଜିକି ପଳେଇା ବଲ ଚାରି ହେଇଗଲା ପଛକା ଅଟକେଇ ପାଇଲାନୀ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
ଚାରି ହେଇଗଲା ଆଉ ତା ସେଇ ପିଲାଟାର କ୍ୟାଚଛାଡିଲା ଯେ ସେ ଜିତି ଗଲେ ହେଠୁ। ହେଲ ହାର୍ଯାଇ ଥାନ ତିନ ଚାରିବାର ବା ବାଇଶି ଜମା ହେଇଥିଲା। ଦିଇଟା ତିନଟା ୱିକେଟ୍ ପଡି ଯାଇଥିଲେ। ସେଇ ମ୍ୟାଗ୍ ଟା ହେଡୁ ହାରି ଗଲୁ ଆଉ ଥରେ ଯାଇ ଥିଲୁ ଆମ ଗାଁଠୁ ଆଉ ଦଶ ପନ୍ଦର କିଲୋମିଟର ଗୋଟେ ଗାଁ ଥିଲା
ହୁଁ।
ସେଇଠି ଗଲୁ ଯେ ସେଇଠି ସେମତି କ୍ୟାଚ ଛାଡି ଦେଲେ ଯେ ହରେଇ ହାରି ଗଲୁ।
ହୁଁ ହୁଁ ହୁଁ।
ଫିଲ୍ଡି ଛାରିଲେ ଆଉ ଫାଷ୍ଟ ରୁ କ୍ୟାଚ୍ ଛାଡଲେ ଫିଲ୍ଡିଂ ଛାଡଲେ ଯେହାରିଗଲୁ ଆଉ।
ଓହୋ।
ତା ମାନେ ଖରା ବେଶୀ ହଉଥାଏ। ମାଙ୍କ ଇଏ ଟାଙ୍ଗରା ଭୁଇନ୍ ଟାଜେ ପାଦ ଖାଲି ତତିଜାଉ ଥାଏ। ଖରା ମାନେ ହେଲା ହେଲାଣି ବାରଟା ସାଢେ ବାରଟା ହେଲାଣି
ହୁଁ।
କସିକି ଖରା ହଉଚି ଆଉ ଫାଟି ଯାଉଚି ୟାଡେ କସିକି ଖରା ହଉଚି ୟାଡେ ଖାଲି ପାଦରେ ଯାଇକି ଵ୍ୟାଟିଙ୍ଗ ଗଡି ହେଇଥିଲି ଯେ ପାଦମୋର ଏକାଥରେ ତାତିଗଲା ଚପଲ ଧରିକି ଆଇିଲ ପିନ୍ଧିକି ହେଟୁ ବ୍ୟାଟିଂ କଲି। ଯେମତି ବାଡେଇଲୁ ଆମେ ଏମତି ବାଡେଇ ବାଡେଇ ବାଡେଇ ବାଡେଇ ହେଇଯାଇଥିଲା ଛୟାନବେ ନା କେତେ ବାଡେ ଦେଇଥେଲେ
ହୁଁ।
! ! ! ! ! ! ! ! ! ! ଫିଲ୍ଡିଙ୍ଗ ଚାରିଦେଲେ ଯେ ହାଡିଗଲେ ଆଉ
ଉଁ ହୁଁ।
ନହେଲେ ଏକା ଜିତି ଯାଇଥାନ୍ତେ ସେ ମ୍ୟାଚ ଟା। ଫିଲ୍ଡି ମିଶି ଯୁଜେ ଆମର ଏଇଥର ବହେ ଦିଟା ଅଙ୍କ ମ୍ୟାଚ୍ ହାରିଗ ଫିଲ୍ଡିଙ୍ଗ ପିଲା ଧରି ପାରୁନାହାଁନ୍ତି ଆଉ। ଏବେ ତୁ କୋଉଠି ଅଛୁ କି?
ମୁଁ ଅଛି ଗାଁରେ ଆଉ।
ଓ ହଁ, ଆଜି କାହା ବାହାଘର ହଉଛି ବା ସେଠି?
ହଁ।
ପୁଅଟା ନା ଝିଅଟା?
ଭା ମାଇଚିଆଟା ତ।
ଭାଇଚିଆଟା?
ହଁ।
ହ
ଚାକିରୀ କରିଚି ତ ସେଇଥିପାଇଁ ବାହା ହେଇପଇଲା ଝିଅଟା ଆଉ।
ହଁ ହଁ, କଣ ଡିଜେ ଆଜି ଆଉଛି?
ଡିଜେ ହେରା କଣ ଆଉଛି କେଜାଣି, ଲାଇଟ ତ ଗଲାଣି କେତେ ଗୁରେ।
ହଁ ହଁ।
ଲାଇଟ୍ ସଜେଇକି ପୁରା ଖେଳ କରିବା ଆଜି ଆଉ।
ଭଲ ହଉଥିବ ବୋଧେ ଆଉ?
ହୁଁ।
ହଁ।
କେନାଲରେ ପାଣି ନାହିଁ ତ।
ଅ ହଁ ଶୁଖି ଯାଇଛି?
ହଁ କାହିଁ ଆସୁଛି କି ପାଣି, ଆସିନି କେତେ ଦିନ ହେଲା। ଏବେ ଛାଡିଥିଲା, ପୁଣି ଗଲା ହାରି।
ଅ ହଁ ଆଉ କେତେ ଦିନ? ଧାନ ଚାଷ କଲେ ଏକା ଛାଡିବ ଆଉ।
ସେମାନଙ୍କ ଭାଇ ହେକା।
ହଁ ହଁ।
ଏମାନେ ଯୋଉଠି ମାନେ ତ ଚାଷ କରୁନାହାଁନ୍ତି କି, ଯୋଉଠି ବାଇଗଣ ଚାଷ ଯୋଉଠି କରୁଥିଲେ
ହଁ।
ହେଇଟା ବା କ୍ରିକେଟ ଫିଲ୍ଡରେ ଯେ ଖେଳୁଛନ୍ତି ତାଙ୍କର ଏ ବୟସରେ? ଉଁ ଛକା ବାଡା ବୁଡି ପୁରା ହଉଛନ୍ତି। ଫ୍ରେସ୍ ବୋଲର ଗୋଟେ ଗ ଗୋଟେ ପିଲାଟେ ଦେଖେଇବି ହେଇଟି ଫ୍ରେସ୍ ବୋଲର ତାଙ୍କର ଆଉ। ଅ ଏନ୍ତି ନଟି ଟା ଅଛି ନଟି ଆଗ ମୁହଁରେ ନଟିଟା ତାପରେ ଖେଦ ଖେଦଡିଆ ଜାଗାଟା ଷ୍ଟେଟ ଡାଇଟା ହବ, ହେ ପୋଲ୍ ଖୁଣ୍ଟି। ଆଗ ପୋଲ୍ ଖୁଣ୍ଟି।
ହଁ।
ଚାଲିଚନ୍ତି ତାଙ୍କର ଆଉ। ନଟେରି ବାଜିଲେ ସିଙ୍ଗିଲି ଆଉ।
ଅ ହଁ।
ହୁଁ, ଗିଡ଼ କରୁଆ ଆଉ ଆଟେ ଭାଙ୍ଗା ହଉଛି ଦେଖୁନ?
ଅ ହଁ।
ଗିଡ଼ିଗଡଟାଉ ହଉଛି?
ହଁଳା ଟା ଭାଙ୍ଗି ସାଇଲେଣି ମୁଁ, ଆ ଡେଲି ଭାଙ୍ଗୁସନ୍ତି।
ହଁ ବା ଖାଲି ପଡୁଛି ଯେ ଖଡ ଖାଡ ଖଡ ଖାଡ ହଉଛି।
ହଁ ହଁରା ସେମତି ହବା ଆଉ।
ହୁଁ।
ଆଉ ଫ୍ରି ଫାୟାର ଖେଳୁନୁ କି ଆଉ?
କଣ?
ଫ୍ରି ଫାୟାର ଆଉ ଖେଳୁନୁ?
ହଁ ଖେଳୁନି ଆଉ।
ଖେଳୁଚ?
ହଁ।
ଓହୋ କୋଉଠେ ଅଛୁ ଖାଲି ଗାଡ଼ି ମଟର ଗାଡ଼ି ମଟର ଚାଲୁଚି କୋଉଠେ ଅଛୁ?
ବାଇପାସ୍ ଆଡ଼େ ଆସିଚି ବୋଲି ଉପର ଆଡ଼େ ଅଛି ଯେ ଖାଲି ଗାଡ଼ି ମଟର ଘିଘା
ଆ କଲ୍ କଲା ସେ।
ଆଉ ଆ ପଠେଇ ଦିଅ।
ହଁ ହଁ।
ଓ
ଆଉ କଣ ଖବର?
ମୋରା ଆଉ କଣ କହିବା ଆଉ
ଆମରତ ଏଆରେ ଠିକ୍ ଚାଲିଚି ଖେଳୁଚି ଏମିତି ଆଉ ଖେଳ ଚାଲିଚି। କଣ ସଜା ହେଲେ ପୁଣି ଯିବି ଗାଁକୁ ଆଉ।
ଓହୋ କାଲି ଯିବ ଫୁଣି ଗାଁକୁ?
ଏ ଗଣେଶ ପୂଜାକୁ ଏକାଥରେ ଯିବି ଆଉ।
ଓହୋ। ମୁଁ ଗଣେଶ ପୂଜାକୁ ଯାଇଥାନ୍ତିଯେ ଦଶଘଣ୍ତା ହେରା କଣ ଯିବି ଦିନେ ଅଧେ ପାଇଁ।
ହୁଁ ହୁଁ ଗଣେଶ ପୂଜା ଦିନେ ଯିବୁ ପଳେଇ ଆଇିବୁ ପୁଣି ଯିବୁ ତାପର ଦିନ ଆମେ ସତର ତାରିଖରେ ଯିବୁ ସେ ଭସାଣି ଆମର ଆଉ।
ଉୁଁ ନାଁ ମାମା ମନା କରିବ ମୁଁ ଯାଇଥାନ୍ତିଯେ ଇଚ୍ଛା ଥିଲାଯେ ମାମା ମନା କରୁଚି।
ଓହୋ।
ହୁଁ।
ଯୋ ଆମର ଏଥର ଭସାଣି ଆମର ଏଥର ହଉଚି ନାଁ। ଭାଗ୍ୟରେ କରା ହଉଚି ଭସାଣ ଚାରି ପାଞ୍ଚଟା ଡିଜେ ଆଉଚନ୍ତି ଆଉ।
ଓହୋ।
ହଁ।
ଆଉ କଣ
ଆଉ କଣ ହୋଉ ଯା ଆଉ
ଜାମୁ କୋଳି ଅରିକା ଖାଇଲଣି?
ହଁ ଇଆଡ଼େ ହେମିତି ଜାମ୍ବୁ କୋଳି ହେଉଚି।
ଯିବା ହେ ତାଳ ତ ମୁଁବି ଖାଇନି ଯାଇଥିଲି ଥରେ ଖାଇଚି ସେତ ଖାଲି ପିଙ୍କ୍ କଲର୍ ତାଳ ଅରାଯେ ହେରା ହେଇନଥିଲା।
ଇଏ ଗୋଟେ ବୁଲେଟ୍ ଦେଖିଲୁନା ଆଣିକି?
କେଆଣି ଏଟା ତାର କି କାହାର କେଜାଣେ ଧରିକି ବୁଲୁଛିତ।
କେ ଦେଖିଚୁ ସବୁବେଳେ ବଲେ ନା ଆଜି?
ନାଇଁ ଦେଖିଲିଣିି ତିନି ଚାରିଥର ଖଣ୍ଡେ।
ଓହ ଆଉ କଣ କଥା ଅ ହ ଆଉ? ଫ୍ରି ଫାର୍ ଏବେତ କେତେ ଲୋବୁଲ୍ ହେଲାଣି?
ଆ?
ଲେବୁଲୁ କେତେ?
ଏକସ୍ତରି।
ଏକସ୍ତରି ହେଇଗଲାନି ପର୍ ତ ସେଇ ହିସାବରେ ପଡିଚି ସେଇ ଏକ ସତୁରି ନା କେତେ ଏକସ୍ତରୀରେ ପଢିଚି ମର ସେଠି। ସତୁରିରେ ଅଛି। ଏବେ ଖେଳୁଚି ହଁ ହଁ।
ତାପରେ ଏଣ୍ଡ କଲ୍ ମାରିବି ନା କଣ ମାରିବି?
ହଁ ହଁ ମାରେ।